ହାଲୋ।
ହଁ ହାଲୋ।
ଦିଦି ଆପଣ ଫ୍ରି ଅଛନ୍ତି।
ହଁ ଫ୍ରି।
ଏବେ କଣ କରୁଥିଲେ।
ଏବେ ରୋଷେଇ କରୁଥିଲି ଏଇନୁ ରୋଷେଇ ସାରିକି ଆସିକି।
ସମସ୍ତେ ଭଲ ଅଛନ୍ତି।
ତ ସବୁ ବା ବାହାଘରିଆ ଯିବାକୁ ବାହାରୁଛନ୍ତି ଭୋଜି ଖାଇ।
ଅଁ ହୋ।
ହଁ ବର୍ତ୍ତମାନ ତ ବାହାଘରିଆ ସି ଇଏ। ମା ହଲୋଇ ନା ନାଇଁ ମୁଁ ଖାଇନି ମୁଁ ଗୋଟେ ଥର ଖାଇବି ତ
ହୁଁ ହୁଁ ହୁଁ ହଁ ସବୁ କାମ ଯେହେତୁ ତ ସବୁ କାମ ଦାମ କରିସାରିଥିବେ ତାପରେ ଯାଇ ଖାଇବେ।
ନାଇଁ ନାଇଁ ମୋର ଗୋଟେ ଡାଇବେଟିସ ପାଇଁ ମୁଁ ଗୋଟେ ଥର ଖାଏ।
ଓହୋ।
ସେଇଥିାଇଁ ମୁଁ ଗୋଟେ ଥର ଖାଇବି ଦିଟା ବେଳକୁ ଗୋଟେ ଥର ଖାଇବି ସକାଳେ ସଖାଳେ ଜଳଖିଆ ଖାଇଛି। ତାପରେ ଦିଇଟା ବେଳକୁ ଖାଇବୁ ତାପରେ ଚାରିଟା ବେଳକୁ ଟିଫନ୍ ପୁଣି ଯାଇକି ରାତି ଦଶଟା ଆଉ ଆଛା ହୁଁ ଆଚ୍ଛା ଯିଏ ତମ ଆଡେ ଜଣି ପୂଜା କେତେ ଦିନି କରନ୍ତି।
ଜହ୍ନି ପୂଜା ଆମର ଏମିତି ମାସେ କରନ୍ତି ଆଉ ଯୋଉ କୁମାର ପୁନେଇ ଯିଏ କରନ୍ତି ସେ ସାତ ଦିନ କରନ୍ତି ଆଉ ଯିଏ ଜହ୍ନି ଓଷା କରନ୍ତି ସେ ପୁରା ଗୋଟେ ମାସ ଆମେ କରୁ ଜହ୍ନି ଓଷା ପୁରା ଗୋଟେ ମାସ ମାସ ଜହ୍ନି ଓଷା କରୁ ପୁରା ଆଇଁଷ ଖାଇବୁନି ପୋଡା ପୋଡି ବି ମାସେ ଖାଇବୁନି ଚୁଟି ନା। ଖ ସେମିତି ମାସେ କାଟିବୁନି କି ଜହ୍ନି ଜହ୍ନି ଛିଡେଇବେନି କି ଜହ୍ନି ଗଛ ତ ଛୁଇଁ ଛୁଇଁବୁନି ସେମାଟି କୁ ଜହ୍ନି। କୁ ଅସା ତ ଯେହତୁଠୁ ସମସ୍ତେ ଯିଏ ଘରେ ଥାଆନ୍ତି ବଡ ଲୋକ ସେମାନେ ଜହନି ଫୁଲ ସନ୍ଧ୍ୟାବେଳକୁ ଛିଡ଼େଇକି ଦିଅନ୍ତି। ଆମେ ପୂଜା କରୁ, ଆଉ ଏମତି ମାସ। ସାରା ପୂଜା କରିବ, ତାପରେ ସାତ ଦିନରେ ପୁରା ଯୋଉଟା ଲାଷ୍ଟ ସେଠି ଝିଅ ମାନ ବି ମିଶିକି ଆମ ସାଙ୍ଗରେ ଯୋଉମାନେ କୁଆର କରନ୍ତି, ସେଇ ଗୋଟେ ଚଉରାମୂଳରେ ଆସିକି କରନ୍ତି, ଆମେ ମାସଟାଙ୍କ ବସଉ କଳସ ସିଏ କଣ କରନ୍ତି ନା, ସାତଦିନି ଯୋଉ ରହିଥିବ ଯୋଉ କୁଆଁର ପୂଣମକି ହିସାବ କରିଦେଇକି। ସେ ଏଠୁ କଳସ ବସେଇବେ, ଆମେ ଜହ୍ନିଓଶା ଯୋଉ ଲାଷ୍ଟ୍ ଦିନ ନୁଆ ଡ୍ରେସ୍ କରୁ। ହେଠୁ କାକରା ପିଠା କରୁ, ଫଳ ସବୁ ଭୋଗରାଗ ନେଇକି ପୂଜା କରିକି ଆମେ ଜନ୍ହଇ ଓଷା କରୁ, କିନ୍ତୁ ଯଉମାନେ କୁଁଆର ପୂର୍ଣିମା ଓଷା କରିଥିବେ ଆପଣ ଜାଣିଥିବେ ସେମାନେ ଚାନ୍ଦ ପୂଜା କରିବେ, ସେ ସବୁ କଣ କରନ୍ତି ଛନା, କଦଳୀ, ଆଉ ଖଇ ଚକଟିକି ସେ ସବୁ ତାଙ୍କର ଯୋଉ ଚାନ୍ଦ କରିବେ ଚାନ୍ଦ କରିକି ନେବେ, ଯେହଠୁ ସେ ଚାନ୍ଦ ଆମେ କଣ ସନ୍ଧ୍ୟା ହେଲା ଯେମ୍ତି ଆମ ଗାଈ ଆସିଥିଲା ପରେ ଗାଈ ଗୋଡ ଗୋଡା ଦେଖୁନାହାନ୍ତି ପୂଜା କରନ୍ତି, ଗାଈ ଆସରିଲା ପରେ ପୂଜା ହୁଏ, ଆମର ପୂଜା ସରିଲା ପରେ ସେମାନେ କଣ କରିବେ ନା, ଚାନ୍ଦ ଆସିଲେ ହିଁ ଯାଇକି ଚାନ୍ଦକୁ ଦେଖିକି ପୂଜା କରନ୍ତି ସେମାନେ ଅପେକ୍ଷା କରିବେ ଚାନ୍ଦ, ସେ ଯୋଉ ଚାନ୍ଦା ଚାନ୍ଦ ଆସିଲା ତାପରେ ସେଠୁ ଚାନ୍ଦ କରିଥିବେ ତାପରେ ନେଇକି ପୋଖରୀ ଉଡାରେ, ସେଠି ଟିକେକଣ ପୂଜା କରିକି, ମୁ ମୁଁ ତ କେବେ କୁମାର ପୁନେଇ ରେ ଚାନ୍ଦ ପୂଜା କରେନି ସେମାନେ ଯୋଉମାନେ କରନ୍ତି ସେମାନେ କୁହନ୍ତି ସେଠିକଣ ପୋଖରୀକୂଳରେ ଯାଇକି ତାଙ୍କର କଣ ପୂଜା କରିବେ ଚାନ୍ଦ ବସେଇକି ତାଙ୍କର ଆସନ୍ତି ତାପରେ ଆ ସେମାନେ ଯହା ଖାଇବା କେଥା ଖାଆନ୍ତି, ଆମେ କିନ୍ତୁ ମାସଟା ପୂଜାକରୁ ଜହ୍ନିଓଷା, ଆଉ ଦିଦିଆପଣ ସିୟାଡେ କେମିତି କଣ ହୁଏ?
କରିବେ ସେମାନେ ଅନ୍ୟ ଗୋଟେ କାଷ୍ଟର ଅଛନ୍ତି ସେମାନେ ବାସୁଟେଇ କରିବେ କିନ୍ତୁ ଆମେ ସା କାରଣ ଯୋଉଲୋକ, ଆମର ନଅଦିନ କରିବୁ ସାତଦିନ କରିବୁ ମାନେ ସେମାନେ ସେଇ ସନ୍ଧ୍ୟା ପାଞ୍ଚଟା ପୂର୍ବରୁ ସେମାନେ ପୂଜା ସାରିଦବେ ତାଙ୍କର ସାହି ତାଙ୍କର ଆଉ ସେଇଇ ଏକାଟାଇପର ସେମଟାଇପର ଜହ୍ନିଫନି ଛିଡ଼େଇବେନି ଫୁଲ ତୋଳିବେନି ଆଉ ସେମାନେ ସନ୍ଧ୍ୟା ଆଳୁ ମୁର୍ଜଫୁର୍ଜ ପକେଇି କଳସଫଳସ ବସେଇକି ତାଙ୍କର ଜହ୍ନି ପୂଜା ବହି ବୋଲି ତାଙ୍କର କରିବେ, ଆମେ ତ୍ କରମୁ ନ ଦିନିଥିବ ପ୍ ମ୍ ପୂର୍ଣ୍ଣମୀ ଥିବ ନଅ ଦିନି ଆମେ କରିବୁ କେବଳ ନଅ ଦିନଦିନ ଆମର ପୁରା ଭଲବାଗରେ କରିବୁ, ଆମର ମାନେ ସନ୍ଧ୍ୟା ହବନି ଆମର ପୁରା ରାତିରେ କରିମୁଁ, ସନ୍ଧ୍ୟାବେଳକୁ ପୂଜା ପକେଇ କଳସ ବସେଇଦେଇ ମୁଜଫୁଜ ପକେଇଦେଇ ଚନ୍ଦ୍ର ସଜେଇସାଜେଇଦେଇକି ପଳେଇ ଆସିବୁ ଘରକୁ, ଘରୁ ସବୁ କାମ ଧନ୍ଦା ସାରିକି ବଡ଼ ଲୋକ ଯିଏ ସବୁ ଥିବେ ସେମାନେ ପୁରାଣ ବଡ଼ଭଲ ବଡ଼ବଡ଼ ପୁରାଣ ବହି ମାଇକି ଆସିବ ସେମାନେ ତାଙ୍କର ସେ ମାଇକରେ ସେ ବହିପୁରାଣ ବୋଲିବେ ସାହିରୁ ସବୁ ସ୍ତ୍ରୀ ଲୋକ ସେମାନେ ଯିବେ ବସିକି ଶୁଣିବେ ସେମାନେ ଶୁଣିଥିଲେ ତାଙ୍କବହି ବୋଲାଥିଲେ ସେମାନେ ଆମକୁ ଡାକିବେ, ଆମର ସିଆଡ଼େ ଯେଉଁ ଝିଅ ମାନେତ ଟାଇମ୍ ପାଇବେ ରାତିଟା ନା ଖେଳିବାକୁ କେହି ଲୋକ ଥିବେ, ଝିଅବୋଉ ମିଶିକିରି ମାନେ ଆମେ ଖେଳୁ ପ୍ରାୟ ରାତିବାରଟାତିକେ ବାରଟା ପରେ ଆସି ମଷାକତି ମୂଷାକତି ଆସି ସିଏ ତାଙ୍କର ବହିବୋଲିକି ଗୀତଶୁଣିକି ପଳେଇବେନି ଛୁଆଙ୍କୁ ସବୁ ଜଗେଇକି ରଖିଥିବି ଛୁଆମାନେ ଭୋଗ ଖାଇବେ ଏତେଭୋଗ କଣ ହବ ଶହେ ଉପସରାହବ, କଣହବ ଭୋଗ
ସେମାନେସବୁ ସେଇଭୋଗ ସେଯଉ ମୁଢିଫୁଡି ସବୁ ଆଣିଥିବେ ଉଖୁଡ଼ା କାକୁଡି ଫାକୁଡି ଭଲମନ୍ଦ ସବୁ ଆସିଥିବ ଫଳମୂଳ ସବୁ ଆସିବ ସେଇଗୁଡ଼ା ସବୁ ଆମେ ଭୋକାଗ କରିବୁ ରାତି ପରେ ଭୋଗ ସାରିଲା ଟ ଛୁଆଗୁଡାକୁ ଦେଇଦବୁ ଆଉକୁ କହେ ତମେ ବି ନିଜେ ସେ ଭୋଗ ଖାଇବନି ଉଷାାଗ ଯେହେତୁ ତମେ ଖାଇବନି ସେ ଭୋଗ ଆମେ ବି ସେ ଭୋଗ ଖାଇବନୁ କଣହବ ବାଧ୍ୟହେଇକି ସେ ସାାଇରେ ସମସ୍ତଙ୍କୁ ଉଠେଇକି ଦେଇକି ଭୋଗ ଦେଇଦେଇକି ଆସିବୁ, ପୁଣି ସେଇ ଲାଷ୍ଟଦିନ ହବ ସେଇଠ ପିଠା ଆପଣ ଯୋଯୋଉଥିରେ ପିଠା ଯିଏ କରିପାରିବ ଯିଏ ଚାଉଳରେ କର କିଏ ସୁଜିରେ କର କିଏ ଅଟାରେ ଏଇଟା ଯାହାକୁ ଯାହା ସୁବିଧା, ଯଉଥିରେ ଯାହାର ଯଉଥିରେ ରୁଚି, ସେ ସେଇ ଅନୁସାରେ ସେଇ ପିଠାଟା ତିଆରି କରିବେ ସେଇ ସନ୍ଧ୍ୟା ବେଳକୁ ପୁଣି ଚାରିଟା ପୂର୍ବରୁ ପୁଣି ଚଉଁରା ସଜେଇ ସାଜେଇକି ପୁଣି
ପଳସ ପଳସ ବସିବେ, ବହି ବୋଲିବେ, ଚାନ୍ଦ ଆଣିବେ ତିଆରି କରିକି ସେଇଥିରେ ସାତଟା ଚାନ୍ଦ କିଏ କରିବ ଯିଏ କରିବେ, ଗୋଟଏ ସାତ ପ୍ରକାରେ ଜିନିଷକୁ ଏକାଠି କରିଦେଇ ଚକଟି ଚାକିଟି ଦେଇ ଗୋଟେ ଚାନ୍ଦ କରିବ। ଯିଏ ନ କ କରିପାରିବ ସ-ସବୁଥିରୁ ଗୋଟେ ପ୍ରକାରେ ମାନେ କଦଳୀ ଟିକେ ଛେନା ଟିକେ ଆଉ-ଉ-ଉ-ଉ ଆଣ ଟିକେ ଉଁ ଉଁ ସବୁ ମାନେ ସାତ ପ୍ରକାରେ ପୁଳେରେ ଚା-ଚାନ୍ଦଟା ତିଆରି ହବ। ସବୁଥିରୁ ସବୁଥିରୁୁ କରିକି ସାତଟା ଚାନ୍ଦ ତିଆରି ହବ। କରିସାରିକି ସେମାନେେ ସେଇଠି ଆସିବେ ସମସ୍ତଙ୍କ ପୂଜା ପୂଜା ହବ ଧର ସାତ ଦିନ ଯୋଉ ବହୁ ଯିଏ କରିଥିବେ ଜହ୍ନି ଯା ମାନସିକ କରିକି ମାନେ ଦେହ ପା ଯାହାର ଖରାପ ଥିବ ଭଲ ମନ୍ଦ ହଉଥିବ ସେମାନେ ମାନସିକ କରିଥିବେ ବୋଲି ସେମାନେ ତ ବହୁ ଛୁଆ ରହିପାରିବେନି, ବୋଉ ବୋଉଛୁଆ ରହି ପାରିବେନିଆସିପାରିବେନି ସେମାନେ ସେ ଲାଷ୍ଟ ଦିନ ଆସିବେ ତାଙ୍କୁ ଅନେଇକି ବସିବୁ। ସିଏ ସେମାନେ ଆସିଲେ ସେଦିନ ସେମାନେ ଅର୍ଘ ଦେବେ। ସେମାନେ ସେଇ ଅର୍ଘ ଟା ସେଇଦିନ ଦେବେ। ସେଇଦିନ ସେ ଚଉଁରାକୁ ପୂଜା-ପୂଜା କରିବେ ଚଉଁରା ଠାକୁରକୁ ବନ୍ଦେଇବେ ତାଙ୍କର ଇଏ କରିବେ ସିଏ କରିସାରିଲା ପରେ ସେଠି ମିଶିକି ସେଇ ପୋଖ ପୋଖରୀିକୁ ସମସ୍ତେ ଯିମୁ। ପୋଖରୀ କତିକି ଯିବୁ ସେ ପୋଖରୀରେ ଚାନ୍ଦଟାକୁ ପୋଖରୀ ପାନେ ମାନେ ଚାନ୍ଦୁ ଗ ଅନେଇକି ଚାନ୍ଦକୁ ଅନେଇ ଦେଖିବା ଆଇଲେ ଚାନ୍ଦ ଉଠିଲା ଏ ନେଇକି ଚାନ୍ଦ ଯିବି। ଏ ସଞ୍ଜ ହେଇଯାଉ ପଛେ ଜହ୍ନ ନ ଦେଖିଲା ଆଉ ତ କେହି ଯିବେନି ନେଇକି ଆଉ ସେଇଠି ମାନେ ମାନେ ପାଣିରେ ବନ୍ଦୀ ଦେଇକିରି ଠାକୁରଙ୍କୁ ଆଣିବେ ସେଥିରୁ ଦିଟା ଧୂଳି ଆଣିକି ଆସିବେ। ନଈ ହଉ ଆମର ତ ଗୋଟେ ବ୍ରାହ୍ମଣୀ ନଈ ପାଖେରେ ନଈରୁ ଆଣିି ଯିଏ ଆସିବେ ସେ ବାଲି ସେ ବାଲିି ଟିକିଏ ଯିଏ ଯଉଁଠି ତାର ଧାନ ଚାଉଳ ଭଲ ମନ୍ଦ ରଖଥିବେ ତାକୁ କଣ କରିବେନା ସବୁ ସେଇଠି ଟିକେ ଟିକେ ନେଇ ଆଗେ ଟିକେ ଚଉଁରାରେ ଦେବେ। ଚଉଁରାରେ ଦେଇକି ସେଇଟାକୁ ନେଇକି ଟିକେ ପକେଇ ଦେଇକି ନଈରେ ଆସିବେ। ଆ-ଆ-ଆ ଆସିକି ତାପରେ ରାତି ବେଳକୁ ସମସ୍ତେ ଯିଏ ଯୁଆଡେ ଯିବେ ଖାଇ ପିଇକି ଫୁଣି ଆସିବେ। ଫୁଣି ଆ-ସେଦିନ ଫଙ୍କସନ୍ ହବ। କାର କିଏ ଡ୍ରାମା କରୁ କିଏ ତାର ଭିଡିଓ ଚଲାଉ କିଏ ତାର ମାନେ ଯିଏ ଯାହାକୁ ଯୋଉଟା ସୁବିଧା ପ୍ରକାର ଡ୍ରାମା, ନାଚ, ଗୀତ, ମାନେ ନିଜ ଭିତରେ କମ୍ପିଟିସନଭଲ ମନ୍ଦ କରିବେ କରିକୁରି ଚାଇଁଲେ ଦଶଟା ଏଗାରଟା ବେଳକୁ ଯାଇକି ସେଇ ଯୋଉ ପିଠା କିଏ ସାତଟା କିଏ ପାଞ୍ଚୁଟା କିଏ ନଟା ଯାହାର ଯେତିକି ସୁବିଧା ଯିଏ ନ କରି ପାରିବ ତାର ପିଠା ଦେହ ପା ଭଲ ମନ୍ଦ ଖରାପ ଅଛି ସେ ତାର ଫଳ ଫୁଲ ସବୁ ଭୋଗରାଗ ନେଇଯିବ କଦଳୀ, ସେଉ, ଅ ଙ୍ଗୁରୁ, ଛେନା ତାପରେ ସେ ଅନ୍ୟ କାଷ୍ଟ ଲୋକ ଯେ ସେମାନେ ଛୁଇଁବେନି ବୋଲି ସେମାନେ ତାଙ୍କର ଆଉ ଘରେ ମାନଙ୍କରେ ସବୁ କହିଥିବେ। ତମେ ଆମ ପାଇଁ ପିଠା ପଣା- ତିଆରି କରିଥିବ ଆମେ ତ ଆମ ଭୋଗ ତ ତମ ସାଙ୍ଗେରେ ଭୋଗ କରିବୁନୁ କରିଦେଇଥିବ। ଆମେ ତାଙ୍କ ପାଇଁ ସାତଟା ହଉ ପାଞ୍ଚଟା ହଉ ନହେଲେ ସେମାନେ ଆମକୁ ପଇସା ଦେବେ ଆମ ପାଇଁ ପାଞ୍ଚଟା ଅମୃତଭଣ୍ଡା ଭୋଗ କରିଦବ। ଯଦି ତମର ଛେନା, କ୍ଷୀର, ଦହି, ଘିଅ ସବୁ ପ୍ରକାର ଜିନିଷ କରିଦେଇଥିବ ସବୁ ମିଶି ମାଶିକି କରିଦେବୁ। କରିକି ରାତି ବେଳକୁ ପୁଣି ଅଧା ବହି ବୋଲିବୁ ସାରି ନଥିବୁ ବହି ସେଦିନ ଲାଷ୍ଟ ଦିନ ବହିି ଥିବ ସା ଗୋଟେ ପୃଷ୍ଠା ବହି ରଖିଥିବୁ। ସେଦିନ ବହି ବୋଲିକିବହି ସାରିକି ଭୋଗରାଗ କରିକି ଆମର ପୂଜା ହବ। ଲକ୍ଷ୍ମୀ ପୂଜା ହବ ତ ସେ ଲ କ୍ଷ୍ମୀ ଠାକୁର ସେଇଦିନ କଳସ ବୁଡିବ। ଠାକୁର ସେଇଦିନ ସ-କଳସ ବସେ। ସେ ପାଞ୍ଚ-ସେ ପାଞ୍ଚ ସାତ ଦିନ ସେ ଲକ୍ଷ୍ମି ପୂଜା ହେବ ସେଇଦିନ ସେ ଫଙ୍କସନ ଟା ସବୁ ଭିତରେ ସେ ଫଙ୍କସନ ଟା ଆରମ୍ଭ ହବ ସେଇଠୁ। ମନେ ସେଇ ଫଙ୍କସନ୍‌ଟା ଆରମ୍ଭ ହବା ଫୁଣି ଲ କ୍ଷ୍ମୀ ପୂଜା ଆଠ ଦିନ ନଅ ଦିନ କେତେ ଦିନ ହବ। ତାପରେ ଏମିତି ଏମିତି ସେ ଏମିତି ଚାଲିଲା ତ ସେଉଠୁ ଫଙ୍କସନ ଦିନ ଆଇିଲ ତ ଆଉ
ଆଜ୍ଞା ସେ କୁମାର ପୂର୍ଣ୍ଣିମା ତ ଯୋଉ ଯୋଉ ଦିନ କୁମାର ପୂର୍ଣ୍ଣିମା ସେଦିନ ତ ଲକ୍ଷ୍ମୀ ପୂଜା ପାଇଁ କଳସ ବୁଡା ହୁଏ। ସେଇଠୁ ଲକ୍ଷ୍ମୀ ପୂଜା କଳସ ବୁଡେଇକି ଫେରେ ଲକ୍ଷ୍ମୀ ପୂଜା ଆରମ୍ଭ ହୁଏ। ଲକ୍ଷ୍ମୀ ପୂଜା ତ ତାପରେ ଲାଗି ରହିବ। ଏଇଟ ଯୋଉଦିନ ଗୁରୁବାର ପଡେ ବଡ ପୂଜା ହୁଏ। ମାଙ୍କର ତାପରେ ଯିଏ ଯଦି ସେଇଠୁ ବଡ ପୂଜା ପରେ ପରେ ତ ସମସ୍ତେ। ତ ବିସର୍ଜନ ତା ପରଦିନ କରେଇ ଦିଅନ୍ତି। ଆଉ ଯୋଉ ଲ ଅଛନ୍ତି ବି ଲୋକ ଆଉ କିଛି ଦି ତିନି ଦିନ ପରେ ବି ବିସର୍ଜନ କରନ୍ତି ନହଲେ ସମସ୍ତେ ପ୍ରାୟ ଦେଖିବେ ଗୁରୁବାର ଦିନ ପୂଜା ସରିଲା ପରେ ଶୁକ୍ରବାର ଦିନ ବିସର୍ଜନ କରିଦିଅନ୍ତି। ଆମର ତ ସେମିତି କୁମାର ପୁନେଇ ଆମର ବି ଏଠି କଣ ସବୁ ଝିଅ ମାନେ ସବୁ ସାଙ୍ଗ ହେଇକି କରନ୍ତି ତ ସାତ ଆଠ ଜଣ ଝିଅ ସେମାନେ ବି ପଇସା ଏକାଠି କର ଏଥର ତ ଦେଖିବେ ସବୁ ମାଇକି ବଜଉଛନ୍ତି ଭଲ କି ଚଉଁରାଟା ଆମର ଚାରି ର ବୋହି କି ମାନେ ଫୁଲ ଆଣନ୍ତି ଫୁଲରେ ସବୁ ସଜା ହୁଏ। ସଜଡ଼ା ସରିଲା ପରେ ଆଉ ମାଇକି ବି ବଜାନ୍ତି ସବୁ ଝିଅ ମାନେ ଏକାଠି ସମସ୍ତଙ୍କ ଘରେ ସମ ମାସେ ସେଦିନ ପିଠା ଆଉ ଫଳ ଆଣନ୍ତି ଭୋଗ କରିବା ପାଇଁ ଆମର ସେମିତି ପିଠା ଫଳ ସମସ୍ତେ କାକରା ପିଠା କରନ୍ତି ସୁଜି କାକେରା ସୁଜି କାକେରା ଆଣନ୍ତିି ପି ପିଠା ସବୁ ସ ସାତଟା ପିଠା ଆଣିବେ ସେମିତି ଫଳ ବି ସାତ ପ୍ରକାର ଆଣନ୍ତି ରଖିକି ସବୁ ପୂଜା କରନ୍ତି ସମସ୍ତେ ମିଶିକି ପୂଜା କରି ସାରିଲା ପରେ ସମସ୍ତେ ବି ସେଇ ଯୋଉ ମାନେ ଝିଅ ମାନେ ସବୁ ସାଙ୍ଗ ହେଇକି ପୂଜା କରନ୍ତି ସେଇଠି ବି ସାଙ୍ଗ ହେଇକି ତାଙ୍କର ଖିଆ ପିଆ କରନ୍ତି ତାପରେ ମା ମାଇକି ତ ଥାଏ ଆଉ ସମସ୍ତେ ଗୋଟେ ଖୁସି ଇଏ କରନ୍ତି ଆମର ସେମିତି ସାତ ଦିନ କରନ୍ତି ଆଉ ଜହ୍ନିଓଷା ବି ଇଏ କରନ୍ତି ସେମାନେ ମାସେ କରନ୍ତି ନା କଣ? ଆଉ କୁମାର ପୁନେଇ ଯିଏ କରନ୍ତି ସେ ସାତ ଦିନ କରନ୍ତି ସେ ସାତ ଦିନ ଯାଏଁ ଠୁ କଳସ ଉ ଯୋଉ ବସେଇବେ ଆଉ ଯିଏ ଉଁ ଜହ୍ନି ଓଷ ଓଷା କରନ୍ତି ସେ ଗୋଟେ ମାସ ପୁରା କଳସ ବସେଇକି ପୂଜା କରନ୍ତି। ମାସଟା ଯାଙ୍କ ହଁ ସେମିତି ଗୋଟେ ପୂଜା ହୁଏ। ଆଉ ସବୁ ସାଙ୍ଗସାଥି ହେଇକି ଦେଖିବେ ନୂଆ ଡ୍ରେସ ସମସ୍ତେ କରିବେ କୁଆଁର ପୁନେଇକି। କୁଆଁର ପୁନେଇକି ନୂଆଡ୍ରେସ୍ କରନ୍ତି ନୂଆ ସବୁ ହଉଛି ଝିଅ ମାନଙ୍କର ତ ଏଟା ପୂଜା ସମସ୍ତେ ଏଠୁ ପୂଜା କରନ୍ତି। ଗୋଟେ ଖୁସି ଲାଗେ ଆଉ ଯେହେତୁ ଗୋଟେ ଉ ଦେଖିବେ ତ ଏବେ ତ ଆଉ ଏମିତି କିଏ ଓଷା ବାର ଏତେ କିଏ କରୁଛନ୍ତି ନା ଉପାସେ ରହୁଛନ୍ତି କିନ୍ତୁ ଝିଅ ମାନେ କୁଆଁର କୁଆଁରପୁନେଇଟା ଭଲ କରନ୍ତି କୁଆଁର ପୁନେଇ ହଉ ଖୁଦୁରୁ କୁଣି ହଉ ସେମାନେ ଝିଅ ମାନେ ପୁରା ସେଇଟା ହିଁ ଗୋଟେ ମିଶିବାର ଟାଇମ ଆଉ ତ ନହେଲେ କେ କେତେଲେ ବି କରିପାରିବେନି ଆଉ ଖୁଦୁରୁକୁୁଣୀ ବି ଆମର ସେମିତି ଭଲ ହୁଏ ସମ ସେମାନେ ଆମ ଗାଁଆଁଟା ଯାଙ୍କ ଗୋଟେ ଗୋଟ କମ୍ପିଟିସନ କରି ଦଳ ଦଳ ହେଇକି ସାହି ସାହି ହେଇକି ସବୁ ଦେଖିବେ ଖୁଦୁରୁକୁଣୀ କରନ୍ତି ଆଉ ଯୋଉ ପଇସା ସବୁ ଏକାଠି କରି ସବୁ ଏଥରତ ମେଢ ମେଢ ଆଉ କିଏ କେମିତି ହଁ।
ଜେ ଡିଜେ ବଜେଇକି ନଗ୍ ନାଚୁଛନ୍ତି ଝିଅ ତ ଏବେ ତ ଆଗ ଆଗ ତ ଆମ ବେଳେ ଆମର ଏତେ ନଚା ଗୀତ ନାହିଁ ଆମର ଖାଲିି ଭିଡିଓ ଚଲେଇଥାଉ ହେତେବେଳେ ମାନେ କେତେ ମସିହା ପଞ୍ଚାଲବେ ଛୟାଲବେ ମସିହାରେ ସେତେବେଳେ ଟାଇମ। ଆମ ଆମର ଖାଲି ଇ ଭିଡିଓ ଚଲେଇଦମୁ ନହେଲେ ଏଇ ଝିଅ ଛୁଆ ଖେଳିମୁ ଭଲ ମନ୍ଦ କରିବେ। ଏବେ କିନ୍ତୁ ଆମର ବଡ ବଡ ମେ ମେଢ ମାନେ ସେ ତ ବ ଗୋଟେ ଗୋଟେ ପ ପାଞ୍ଚ ଫୁଟ ଛଅ ଫୁଟ ମେଢ ତିଆରି କରିଦେଲେଣି ସଖି ହେକା ତିଆରି କରି ଦୁଇ ତିନି ଦିଇଟା ତାପରେ ଗାଁ କୋଉ ଗାଁ ଝିଅଙ୍କର ଏଥିରେ କିଛି ମାନେ ରିକ୍ସ ନାହିଁ। ଯାହା ତମ ଘର ଲୋକ ସବୁ ପଇସା ଦେବେ ଚାନ୍ଦା ଆଦାୟ ଜଣକା ପା ପାଞ୍ଚ ହଜାର ତିନି ହଜାର ଦେଇକିରି ଚାନ୍ଦା କରିକି ଠାକୁର ଆଣି ମାନେ କମ୍ପିଟିସନ ଆ ଆମ ସାହି ଠାକୁର ଭଲ ହଉଛି ନା ତମ ସାହି ଠାକୁର ଭଲ ହଉଛି ମାନେ ଏମିତି କରିକିରି ମାନ୍ ଡିଜେ କିଏ କେତେ କେତେ ଟା ଟାଇପ ଟାଇପ୍ ର ଡିଜେ ବଜେଇ ପାରୁଛି କିଏ କେତେ ଟାଇପ ର ବାଜା ଆଣି ବାଜୁଛି ଏମିତି କରିକରିି ଭୋଜି ଭାତ୍ ତ ଭଲ ମନ୍ଦ କରିକି ଦବା ତ ଖୁସି ଆଗ ଅପେକ୍ଷା ବର୍ତ୍ତମାନ ଭୋଜି କିନ୍ତୁ ଆଗ ଅପେକ୍ଷା ଶାନ୍ତି ଥିଲା କିନ୍ତୁ ଏବେ ଏ ସବୁ ମାନେ କମ୍ପିଟିସନ କରିକି ବେଶି
ହଁ ଏବେ ତ ଦେଖିବେ ପୂଜାରେ ବି ବହୁତ ଗଣ୍ଡଗୋଳ ହେଇଯାଉନିକି। ସେମାନେ ତ ସବୁ ଏଇଟା କଣ ସେ ଆଗେ ସବୁ ପୂଜା କରନ୍ତି ଠାକୁରଙ୍କୁ କିନ୍ତୁ ଏଇନା ତ ସବୁ କମ୍ପିଟିସନ ଉପରେ ତାଙ୍କର ଯାଉଛି। ପୂଜା ଭ ଭକ୍ତି ପଛରେ ଥାଉ କିନ୍ତୁ ଏଇନା ସମସ୍ତେ ଜିଦିିବାଦ ଉପରେ ବେଶି ଏଥିରେ ବି ଦେଖିବେ ଝଗଡା ବି ବେଳେ ବେଳେ ହେଇଯାଉଛି। ଏମିତି ଆଉ ହଉ ଦିଦି ଆମେ ମୁଁ ଟିକେ ଏବେ ରଖୁଛି ଟିକେ ପରେ ଫୋନ କରିବି।
ଆଉ ପରେ କରିବା କେତେବେଳେ?